କଣ କରୁଚ?
ହୁଁ ଶୋଇକି ଉଠୁଚି ଏଇନା ଜଷ୍ଟ। ତମେ କଣ କରୁଚ ଏଇନା?
ସେଇ ବସିଚି ଭୋକ କଲାଣି ଖାଇବାକୁ ଯାଇନି ଯିବି ଆଉ।
ଉଁ ଖାଇବାକୁ କଣ ହେଇଚି ସକାଳୁ ସକାଳୁ?
ସକାଳୁ କଣ ବୋଉ କୋହୁଥିଲେ କଣ ଚୁଡା ସନ୍ତୁଳା କରିଚନ୍ତି ବୋଲି।
ହୁଁ ହୁଁ। ଆଉ ଘରେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ତାପରେ ସାନ ଦାଦା ଖୁଡି ତାଙ୍କର ସାନ ପୁଅ ଗୋଟେ। ମୁଁ ଆଉ ମୋ ଭଉଣୀ ବାହା ହେଇ ଯାଇଚନ୍ତି ମୁଁ ଆଉ। ଆ ମା ଅଚନ୍ତି ବୁ଼ଢିମା।
ତମକୁ ରୋଷେଇ ଆସେ? ତମକୁ ରୋଷେଇ ଆସେ ରୋଷେଇ?
ହଁ। ରୋଷେଇ ନା ରୋଷେଇ ଆସିଲା ନାହିଁ କିନ୍ତୁ ଭୋଉଣୀ ଯେତେବେଳେ ଥିଲା ସେ ଇପି, ପାସ୍ତା ହେରିକା କରେ ମାନେ ସେଇ ଇଏ କଥା ହେଇଆ। ତାଠୁ ପଳେଇଲା ସେ ଯେତେବେଳେ ମୁଁ ନି କରିି କରି ମୋର ତ ଅଭ୍ୟାସ ସେଇଗୁରାକ ଆଉ କିଛି କରିପାରି ଆ ବସିଲେ ହେଇଯିବ। ଶିଖିଲେ ହେଇଯିବ ଯେ କିନ୍ତୁ ମୁଁ ଆଉ ଇଏ କରିନି ଆଉ। ବୋଉ କହେ ବେଳେ ବେଳେ ନା ବାହାରକୁ ଯିବୁ ଶିକୁନୁ।
ଏଇଟା ନିହାତି ଦରକାର ବାହାରକୁ ଗଲେ ହୁଁ। ଏଇ ସବୁ ଟିକେ ଟିକେ ନିହାତି ଦ ଶିଖିବା ଦରକାର।
ହଁ।
ବାହାରକୁ ଗଲେ ନିଜ କାମ ନିଜେ କରିବାକୁ ହିଁ ପଡିବ। କୋଉଠି ହଷ୍ଟେଲରେ ରହିକି ପଢାପଢି କରୁଚନ୍ତି ନା
ନା ନା ଘରୁ ଯିବା ଆସିବା କରୁଚି ଆମ ଘର ପାଖରୁ ବା ହୋଉଚି ଇଏ କୋଡିଏ କିଲୋମିଟର ଭଳିଆ ହୋଉଚି। ଯିବା ଆସିବା ଚାଳିଶ ହେଇଯାଉଚି।
ଓ।
ବସ୍ ହେରିକାରେ ପଳାଏ କେତେବଳେ ବସ୍ ବର୍ଷା ବର୍ଷା ଦିନେ ବସ୍ ପାଇଁ ଅ
ହୁଁ।
ସାଙ୍ଗ ଗୋଟାଏ ଯାଏ। ସାଙ୍ଗ ସହିତ ପଳାଉ। ବର୍ଷା ବର୍ଷା ଖରା ଦିନେ ଅଧିକ ଟିକେ କଷ୍ଟ ହୁଏ। ବର୍ଷା ଦିନେ ବସରେ ଆମେ ପଳେଇ ଆସିବୁ। ଖରା ଦିନେ ଯୋଉ ଖରା ହବାକୁ ହିଆଡେ ଅପେକ୍ଷା କଲା ବଳୁକୁ ଆଉ ଧର୍ଯ୍ୟ ନଥାଏ।
ହୁଁ ଆମେ ବି କଲେଜ୍ ଟାଇମ୍ ରେ ଖରା ଦିନେ ଭାରି ହଇରାଣ ହଉ।
ବହୁତ ହଇରାଣ। ତାପରେ ଏବେ ଆମର ଏଇ ଖରାଦିନ ଛୁଟିରେ ଆମର ଇଣ୍ଟର୍ନସିପ ଏବେ ଯୋଉ ନୂଆ ଇନି ପସିଯାଇଛି।
ହୁଁ।
ହଁ ତ ଏନି ପଚେଇଛି ଯୋଉ ସେଇଥିପାଇଁ ଯିବାକୁ ପଡୁଛି। କଟକ ଯି ହଁ ଏଇ କଟକ ଯିବାକୁ ପଡୁଯିବା ସେଇ ଖରାଦିନେ ଯାଇଥିଲୁ। ଏବେ ସରିଗଲାଣି। କିନ୍ତୁ ସେଇ ରିପୋର୍ଟ ଫିପୋର୍ଟ ଏବେ ବନ୍ୟାର ଅଛି। କଲେଜରେ ସିଏ ଗୋଟେ ସେମିଷ୍ଟାର ଗୋଟେ ହେଇ ହେଇ ଯିବା ତା ସିଏ ଗୋଟେ ଶହେ ମାର୍କ ରହିଯାଇଛି ଗୋଟେ ପେପର।
ହେଇ ସେଇ ଟାଇପ୍ ର କିଛି ନାହିଁ ତ।
ନା ନା ସେଠାର ତ କିଛି ନାହିଁ।
ହୁଁ ହୁଁ। ଆଉ।
ହୁଁ ଚାଷ ବାସ ଉପରେ କଣ କୁହନ୍ତୁ? ନା ଗେମେ ହଁ ସେମତି ମଝିରେ ଥରେ ସେଇ ଖେଳୁଥିଲି ପ୍ରିଫରିଆ। ମାନେ ମୁଁ ବେଶୀ ଇଏ କରି ଖେଳ ନାହିଁ। ପିଲା ଖେଳୁଥିଲେ ବୋଲି ତାଙ୍କ ଦେଖା ଦେଖି ଗୋଟେ ଖେଳୁଥିଲେ ମାସେ ତାପରେ ମତେ ଭଲ ଲାଗିଲାନି ଆଉ ଖେଳିଲିନି। ତାପରେ ଇଏ ତାପରେ ଇଏ ଅଫଲାଇନ୍ ଗେମ୍ ଖେଳେ। ଇ ଯୋଉ ମିନି ମଟାରୀ ଯୋଉ ନାଇଁ ଗେମ୍।
ହଁ ହଁ ହଁ ମିନି ମେଲ ଟିକା।
ହଁ ସେଇଟା ଟିକେ ଖେଳେ। ଏଇଟା ଟିକେ ଭଲ ଲାଗେ।
ହଁ ସେଥିରେ ବି ତମେ ପାର୍ଟନର ଡାକିକି ନେଇକି ଖେଳି ପାରିବ।
ହଁ ସେଇଟା ଟିକେ ଭଲ ଲାଗେ। ସେଇଗୁଡା ଖେଳେ ଆଉ। ସେଇଟା ଅଫଲାଇନ୍ ଖେଳି ହବ। ଅନଲାଇନ୍ ଖେଳି ହବ।
ହୁଁ ହୁଁ କୋଉଟା ମିନିମିନି କ୍ଲସିକ ନା ଇଏଟା।
ତାର ସେ କ୍ଲାସିକ ବୋଧେ।
ହୁଁ ହୁଁ। ଆଉ ଫାଙ୍କା ଟାଇମ୍ ରେ ତ ମୁଁ ଫାଙ୍କା ଟାଇମ୍ ରେ ତମେ କଣ କରିବା ଭଲ ଲାଗେ? କଣ କର ତମେ?
ଫାଙ୍କା ଟାଇମ୍ ରେ ସେମିତି କିଛି ନାହିଁ। ଘରେ ତ ଏଇନେ ବୁଲାବୁଲି ଏତେ ବି ଇଏ ନାହିଁ ଯେ ବୁଲାବୁଲି ପାଇଁ ଛାଡିଦେବେ। ସେଇ ବସି ମୋବାଇଲରେ ଟିକେ ଦେଖାଏ। ଆଉ ଫିଲ୍ମ ଫିଲମ ଏମିତି ସବୁ ଦେଖୁ ଆଉ।
ତାହେଲେ ମୁଭି ଦେଖିବାକୁ ଭଲ ଲାଗେ ତମକୁ ନାଇଁ।
ବି ହଁ ସେମିତି ଏତେବି ଇଏ ନାହିଁ।
ଆଉ ଅଧିକ।
ହୁଁ। ଅଫିସ ସେମିତି ସବୁ କହିବାକୁ ଗଲେ ଚଳେ।
ହୁଁ ହୁଁ। ତମର ଫ୍ରେଣ୍ଡ କେତେ ଜଣ ଅଛନ୍ତି?
ମାନେ ସ୍କୁଲ ବେଳଠୁ।
ନାଇଁ ଟୋଟାଲି ଏଇନା ତମର ସାଙ୍ଗ କେତେ ଜଣ ଅଛ?
ସାଙ୍ଗ ମାନେ ଯାହା ସହିତ ଭଲସେ କଥା ହଉଛି ସେଇ ଭଳିଆ।
ହୁଁ।
ସେମିତି ହେଇ ହେଇ ଦଶ ଜଣ ଭିତରେ ହେବେ। ବେଶୀ ହେବେନି।
ଦଶ ତା ଦେହରୁ
ଆଉ ଦଶ ପନ୍ଦର ଜଣ ଭିତରେ ଆଉ।
ତା ଦେହରେ ଜୀବନ ଦିଆ ନିଆ ସାଙ୍ଗ
ଜୀବନ ଦିଆ ଦିଆ ନା ସେମିତିଆ ସାଙ୍ଗ ନାହାନ୍ତି ସବୁ ସ୍ୱାର୍ଥପର ଆଉ ଜଣେ ସାଙ୍ଗ ଅଛି ସେ ଖାଲି ପଇସା କେବଳ ଯେତେବେଳେ ଦରକାର ହବ ସେ ମତେ ଫୋନ କରିବ ମୋ ଭାଇଟା ଦେଲୁ ଶହେ ଟଙ୍କା ମୁଁ ତୋତେ କାଲି ଦେଇଦେବି। ଟିକେ ବେଳୁ ପଇସା ମାଗି ବାକୁ ଖାଲି ଫୋନ କରେ
ହଁ
ଏ ଖିନିସବୁବେଳେ କହୁଥିବ ନା ସବୁ ସାଙ୍ଗ ଭିତରୁ ତ କାହାକୁ ଭଲ ପାଏ ସିଏ ହେଲା ତୁ ମୁଁ କହିମି ମତେ କାଇହିଁ ଲାଗେ ନା ପଇସା ମାଗିବ ବୋଲି ମତେ ଲାଗେ ଏମିତି
ସେ ସମସ୍ତଙ୍କ ଗୋଷ୍ଠୀରେ ଜଣେ ଦି ଜଣ ସେମିତିଆ ଥାଆନ୍ତି।
ମୁଣ୍ଡ ଜାଣିନାହାନ୍ତି ତା ମୁଣ୍ଡ ଅଲଗା କ ଥରେ ଯାଇଥିଲା ମୋ ସାହିରେ ସେ ସବୁ ପିଲଙ୍କୁ ତାର ନିହାତି କେତେ ଜଣ ସାଙ୍ଗ ସମସ୍ତଙ୍କୁ ରଖିଛି କୋଡିଏ ଟଙ୍କା ଲେଖାଏ ମାଗିଲା ସ କୋଡିଏ ଟଙ୍କା ଜଣେ ମାଗିବ ମାନେ ଯିଏ ନହଲେ ବି ସିଏ ଦେଇଦେବ
ଯିଏ ନାଇ ସେ ଦେଇ ଦବ ଠିକ୍ ଅଛି ହଁ
ହଁ ଯିଏନାହିଁ କୋଡିଏ ଟଙ୍କା ଶହେ ଟଙ୍କା ହ ମାଗିଲା କିଏ ଗୋଟା ମାନେ ଇଏ ହବ ନୁ ନ ହବ ଦବନି କୋଡିଏ ଟଙ୍କା ତାକୁ ଜଣ ସ ମାଗିଲା ନିହାତି ଦଶ ଜଣଙ୍କୁ ନା ପନ୍ଦର ଜଣଙ୍କୁ ଖଣ୍ଡେ ମାଗି ଦେଇକିନା ଇନକମ କରିଦେଲା ସାଙ୍ଗେ ସାଙ୍ଗେ ମୁଁ ଆଶ୍ଚର୍ଯ୍ୟ ମୁଁ କହିଲି ସାଙ୍ଗେ ସାଙ୍ଗେ ହେଇଗଲା ଦୁଇଶହ ଟଙ୍କା ଅଢେଇଶହ ଟଙ୍କା ଭଳିଆ ହେଇଗଲା କିଏ ଦଶ ଟଙ୍କା ଛାଡିଲା କିଏ କହିଲା କିଏ କହିଲା ମୋ ପାଖରେ କୋଡିଏ ଟଙ୍କା ନାଇଁ ଦଶ ଟଙ୍କା ଅଛି ଦଶ ଟଙ୍କା କିଏ ଦେଲା ଗୋଳ ଟାଲା କି ରିଗାଁ ସାଙ୍ଗେ ସାଙ୍ଗେଡ଼ା କହିଲି ଯାହାହେଉ ମୁଣ୍ଡ ମାନିବାକୁ ପଡିବ ସିଏ ଆଉ ଏଥର ମତେ ମାଗିଲେ ମୋତେ ଆଉ ଦବନୁ ମୁଁ ନାଇଁ ଭାଇ ମୋ ପାଖ ରେ ପଇସା ନାଇଁ ଦିଏ ପଇସା ନେଲେ ଦେଇଦିଏ କିନ୍ତୁ ଅ ମାନେ ଡେରି କରିକିନା ଦିଏ ମାଗିବାକୁ ପଡିବ ଦିଥର ଖଣ୍ଡେ ତାପରେ ଯାଇଁଦବ
ଆଛା ଗୋଟେ ମଝିରେ ଗୋଟେ ଦିନ ସମସ୍ତଙ୍କ ସହିତ ଗୋଟେ ପ୍ରାଙ୍କ୍ କର। ଗୋଟେ ଅସୁବିଧାରେ ଅଛ ବୋଲି କି ସମସ୍ତଙ୍କୁ କୁହ।
ଓହୋ।
ବୁଝିଲେ କି।
ହଁ।
ତାପରେ ଦେଖ ତମ ପାଖରେ ଆସିକି କିଏ
ହୁଁ -ହୁଁ ଆପଣଙ୍କ କେବେ ଅସନ୍ତି।
ସେଇଠୁ ଜଣାପଡିଯିବ ସାଙ୍ଗମାନେ କେମିତିଆ ସବୁ।
ତ କଣ କେତେ ସାଙ୍ଗ ଅଛନ୍ତି ତମର ପୁଣି?
ହଁ ଗୋଷ୍ଠୀରେ ନିହାତି ଦଶ ଜଣ ନ ରହିଲେ କଣ ହବ
ଭଲ ସାଙ୍ଗ ପୁରା ଅଛନ୍ତି।
ଭଲ ମାନେ ଆମର ଦଶ ଜଣ ଆମେ ଯୋଉ ଥେଲୁ ଆମର ଆମ ସିଙ୍ଗିଲ୍ ଲାଇଫ୍ ଗୋଟେ ଗ୍ରୁପ ଥିଲା ବୁଝିଲ କି ଆମେ ହଁ ସିଙ୍ଗଲ୍ ଲାଇଫ୍ ଆମର ସିଙ୍ଗିଲ୍ ଲାଇଫ ଇଜୀ ଦ ବେଷ୍ଟ ଲାଇଫ୍
ହୁଁ
ଠିକ୍ ଅଛି।
ତ ଉ ପ୍ରଥମେ ଆମ ଗ୍ରୁପରୁ ଗ୍ରୁପ ଆଡମିନ ପଳେଇ ମାନେ ଏଗଜିଟ୍ ମାର।
ହୁ ହୁ।
ନା କଣ ପାଇଁ ଏଗଜିଟ୍ ମାଇଲୁ ନା ମୁଁ ଆଉ ସିଙ୍ଗିଲ୍ ନାହିଁ। ହେଲା ତାପରେ ଧୀରେ, ଧୀରେ, ଧୀରେ, ଧୀରେ, ଧୀରେ, ଧୀରେ ସମସ୍ତେ ଏମିତି ଏକକ୍ଜିଟ୍ ମାରଦେଲେ ସବୁ କିଏ କୁଆଡେ ଗ୍ରୁପ୍ ପଳେଇଲା, କିନ୍ତୁ ଆମେ ଯେତବେଳେ ସିଙ୍ଗିଲ୍ ଯେତେବେଳେ ଥିଲୁ ସେତବେଳେ ପୁରା ଜୀବନ ଦିଆ ନିଆ।
ହଁ।
ଟିକେ କଣ କାର ହେଇଗଲେ ସେ ସାଙ୍ଗେ ସାଙ୍ଗେ ଆସିକି ନଅ ଜଣ ଯାକ ଘରେ ହାଜର। ନଅ ଜଣ ରୁ ଯିଏ ବି ଘରେ ଥାଉ ପାଞ୍ଚ ଜଣ ଛଅ ଜଣ ସିଏ ଆସି ଘରେ ହାଜର। କଣ ହେଇଛି କଣ ନାହିଁ ଏ ମେଡ଼ିସିନ୍, ମେଡ଼ିସିନ୍ ଫେଡ଼ି ସିନ୍, ସେ ଧରି ଧରାକି ପୁରା ଘରେ ଆସିକି ହାଜର
ହୁଁ।
ହୁଁ।
ତ ଏବେ
ଆଉ ଯୋଉ କହନ୍ତିନି ସମୟ ସମସ୍ତଙ୍କୁ ବଦଳେଇ ଦିଏ
ହୁଁ।
ହୁଁ ସେଇ ଜିନିଷ ଆଉ। ସମୟ ବଦଳେଇ ଦେଲା କି ତାଙ୍କର ଯୋଉ ନୀ- ସାଙ୍ଗମାନେ ଆସିଲେ
ହଁ ହ
ସିଏ ତାଙ୍କୁ ଚେଞ୍ଜ କରିଦେଲେ ସେଟା ଭଗବାନ ଜାଣନ୍ତି।
ସେ ତାଙ୍କ ପିଛାରେ ଥିଲେ ସିଏ ଆଉ ଇଏ
ହୁଁ। ସବୁ ବଦଳିଗଲେ ଆଉ ଏଇନା ମତେ ଆଉ ଏଇନା ସାଙ୍ଗ ଫାଙ୍ଗ କରିବାକୁ ଭଲ ଲାଗୁନି। ଯୁଆଡେ ଯାହା ଯୁଆଡେ ଯାହା ଇଏ ଏକେଡିଆ ଯିବି। ଏକାଡିଆ ବୁଲିବି ଏକାଡିଆ ଇଏ ବାସ୍ ସରିଲା, ସେମିତି ବହୁତ କଷ୍ଟ ଭାବି ଭାବି କାହାକୁ ନେବି କାହାକୁ ଡାକିବି କାହାକୁ ଡାକିବି ସେଟା ବହୁତ କଷ୍ଟ ହଉଥାଏ ଡିସିସନ୍ ମାନେ ତାଙ୍କୁ ଡାକିକି ନବାପାଇଁ।
ହୁଁ।
ଡାକିକି ନବ ମାନେ କିଳା ସିଏ ତାଙ୍କ ଆଡୁ ଟଙ୍କା ଟା ବି ଖର୍ଚ କରିବେନି ସବୁ ଭଲ ଇନକମ୍ କରୁଚନ୍ତି
ହୁଁ।
ସେ ତମେ ଡାକିକି ନେଇଛ ମାନେ ସେ ତମ ବେକରେ ହିଁ ଝୁଲିବେ। ହ।
ତ ଆପଣ ଏବେ କିଛି କରିନାହାନ୍ତି?
ନାଇଁ କରିନାହାନ୍ତି କାଇଁ ମୁଁ ସବୁ ପ୍ରକାର କାମ ଶିଖିକି ଆ ମାନେ କରିକି ଦେଖିଲିଣି।
ଜବ୍ ଦି ତିନିଟା କରିସାଇଲିଣି। ହଁ ମୁଁ ଜବ୍ ଦି ତିନିଟା କରିସାଇଲିଣି। ହଁ।
ହୁଁ।
ନାଇନା ଆ ବିଜିନେସ ଫିଜିନେସ ଏବେ ଟିକେ ପଇଚି ଆଉ, ଦେଖାଯାଉ କଣ ହଉଛି।
ହୁଁ। ହଁ ଭାଇ ଟାଇମ୍ ତ ଦେଖିନାଇ ଇଏ କର
ହଁ ମୁଁ ହଉ ନେଷ୍ଟ କଲରେ କଥା ହବା।
ହଁ।